ହଁ ଆଉ ବାହାଘର ବାହାର କେମିତି ଚାଲୁଛି।
ଏଇବା ଆଉ ଯୋଉ ହଳଦୀ ପାଇଁ ସଜେଇକି ଆସିଲୁ ତାର ଥାଳି ଟା। ଝିଅ ମୁଁ ଆମେ ଭାଇ ଭଉଣୀ ତିନି ଜଣଆଙ୍କ ସଜଉ ଥିଲୁ।
ହୁଁ ଆଉ ବାହାଘର ରାତିରେ?
ରାତିରେ ସବୁ ଆୟୋଜନ ଚାଲିଛି।
ଚାଲିଛି, ଙ୍କ ତାଙ୍କ ତାଙ୍କ ମୁଁ ପା ହେଇ କଣ କରିମି ଖାଉଥିଲି। ଖାଇକି ଭାରତ ସହିତ ଛାର୍ ଥର କଥା ହେଇଗଲି।
ବାବା ମୋ ସହିତ କଥା ହେବାକୁ ତୋର ସମୟ ନାହିଁ ନା।
ଆ ତାକୁ ମୁଁ କାଲି କର ନଅଟା ପରେ ଫନ୍ କରିବି। ତାପରେ ତାକୁ ଦଶଟା ହେଲେ ପୁଣି ସେ ଫନ କଲା। କଁ ପାଇଁ।
ହେ କେତେ କଥା ବୁଝ ଯେ। ହଁ ବା କାଲି କାଲି।
କାଲି ବା ମୁଁ ବି ତତେ କରିଥାନ୍ତି ମୁଁ ମୋର ଶୋଇ ପଡିଛି। କିଏ ଆଉ ଗପିବ ରାତିରେ ମତେ ନିଦେ ଶୋଇ ପଡ
ଦିଟାରେ।
ଦିଟାରେ ଶୋଇଲୁ।
ଦିଟାରେ ହଁ। ଦିଟାରେ ଆଉ ପା ସବୁ। କଣ କହିଲ।
ଭାରତୀ ମତେ ଗୋଟେ ନମ୍ବର ଦେଇଛି। ଗୋ ନମ୍ବର
ତତେ ମୁଁ ନମ୍ବର୍ ଦେବି କହୁଚୁ।
ହଁ ତ ତୁଆ କହିଥିଲୁବ କେ ହୁଅନ୍ତତା।
ତିନ୍ଟା ଦେବି।
ଦେଇଦେ ମୁଁ ମୋର ଫୋନ୍ କରି କ
ଆଚ୍ଛା।
ଆଜି ହିଁ ଏ ଟାକ୍ସଟା କୁ ଆଜି ମୁଁ କମପିଲିଟ କରିଦେବି। କମପିଲିଟ୍ କରିଦେଲେ ହଁ କ ହେଲା କି।
ନା କିଛି ନାହିଁ ବଢିଆ ତମ ସମୟ ସେଇ ଭଳିଆ ବୋହୁତ୍ ଅଛି ଆଉ।
ଆଛ୍ କଣ କିଏ ଏ ଟାଇମ୍ ୱେଷ୍ଟ୍ କରିବ କଣ କରିକି ମୁଁ ଆଉ ପଢିବି ନା ମୁଁ ଗପ୍ ସେଇଥିପାଇଁ କହିଲେ ଆଜି ଗୋଟିଏ ଦିନ ଲାଗିନି। ଟୋଟାଲ୍ ଆଜି ବସି ସବୁ ଗପି ଗପି ସାର୍ଦେବି।
କ କାଇଚୁ।
ଖାଇଲି ପା ପଖାଳ ଶାଙ୍ଗରେ ଏଇ ଯୋଉ ସୁୁନ୍ ସୁନିଆ ଶାଗ ଭଜା।
ନା ସେମିତି କରିବୁନୁ ଯେ ତୁ କ ଶୁଣୁ ଶୁଣୁ ତୁ କହିବୁଣି ଯେ ମୁଁ ଏକା ପୂରଣ କର୍ଦେବି ହେଲା କଣ କରିବୁ କହନି। ତୁ କରୁଛୁ ନା ହେଲା ଖାଲି ସେଟାରେ ବି ଆସିବ ତୁ ବି ଚାହିଁବୁ ତତେ ଲୋକ କରନ୍ତୁ। ସେମାନ କଲେ ବି ସେଟା ବି ତୋର ଆସିବ ନହେଲେ ତୋର ଖାଲି ହେଇଯିବ ସେମାନେ ଆଉ ତତେ ତ କରିପାରିବେନି। ଜାଣିଚୁ।
ମୁଁ ଯାହାକୁ କଲ୍ କରୁଚି ମୋର ଚାକୁର ମୁଁ କଲ କରିଛି ମୁ ଆଡକୁ ଛାଡିଦେଲି। ତାପରେ ତାକୁ ମୁଁ ସେ ଥରେ କଲ କରିବି ଦି ଥର କଲ କରିବି। ତାର ତାର ଥିବା ଦର୍କାର୍ ନା ଆଉ। ହଁ ଭାରତୀର ବା ନାଇଁ ଭାରତୀର ପା କଂପ୍ଲିଟ୍ ହେଇ ସାରିଲାଣି।
ତାର ହଉ
ତାର କମ୍ପ୍ଲିଟ୍ ହେଇଯାଇଛି। ନା କଲ୍ ଆଉ ଯାଉନି କଣ ତାର ଅଠେଇଶି ଟା କମ୍ପଲିଟ ହେଇଯାଇଥିଲା ଆଉ ଆସୁ
ତାର ସରିଗଲା ନା।
ତାର ପା ଗୋଟେ ତମର କେତେ ମାନେ କୋଉ ଡେଟ୍ରେ ପଇସା ଅଛି ମାନେ କୋଉ ବାରରେ।
ସେମିତି ନୁହଁ ତୁ ତର ରାଜି ଭେରି ମାନେ ଭେରି ଫାଏ କଲୁ ନା।
ହଁ।
ମାନେ ତୋର ଦେଲୁ ତୋ ନମ୍ବର ତାର ଦେଖୁଛି ସାତ୍ ରୁ ଚଉଦ ଦିନ୍ ଭିତରେ ଆସିବ କିନ୍ତୁ ଦିଇ ଦିନ୍ ପରେ ପଳେଇ ଆସୁଛି।
ଦି ଦିନ୍ ପରେ ପଇସା ପଲେଇ ଆଉଛି।
ହୁଁ ମାନେ ଯେମ୍ତି ଆମେ ଯେମ୍ତି ଫୋନ ପେ ରେ ଇଏ କରନ୍ତି ଅଠଚାଳିଶ ଘଣ୍ଟା ପ୍ପେଣ୍ଡିଂ ପଡ଼ିଗଲା ଅଠଚାଳିସ୍ ଘଣ୍ଟା। ସେମତି ଭେରିଫିକେସନ କରିବୁ ଦି ଦିନେ ପଇସା।
ମାନେ କେତେ ଦିନୀ ତୁ କେତେ ଦିନି କଥା ହେଲୁ?
ମୁଁ କେତେ ଦିନ କଥା ହେଲି?
ନା ମତେ କଥା
ଶୁଣୁ ଶୁଣୁ ପଇସା ପଇ ଯୋଉ ନା ନା ନା ନା ନା ଏଟା କଣ କଇସା କଥା କହୁଛୁ ଆଲୋଲୋ ଚୁଟି ଲାଗିଗଲାଲୋ। ଏକାଉଣ୍ଟ ଆସିବା କଥା କହୁଛୁ ନା ପଇସା ଆସୁଛି କି ନାହିଁ ଜାଣିବା କଥା କହୁଛୁ?
ନା ନା ନା ଆକାଉଣ୍ଟ କୁ ଯୋଉ ଆସିବା କଥା ମୁଁ କହୁଛି।
ଏକାଉଣ୍ଟ୍ କୁ ମୁଁ ପେମେଣ୍ଟ ସୁ ମୁଁ ଦେଖିନଥିଲି ମୁଁ ଚେକ୍ କରିନଥିଲି ମାନେ ଦେଖେଇଲାଣି ବୋଲି ଆସିବ ବୋଲି। ତାପରେ ଯେତେବେଳେ ଦେଖିଲି ମୁଁ ହେଲାଣି ତାପରେ ମତେ କହିଲେ ଯେତେବେଳେ କଲି ପାଠ ପଢ଼ା କ୍ଷେତ୍ରକୁ ଯେତେବେଳେ ଗଲି ସିଏ କହିଲେ ଦିଦି ତମର କଲଣିନା ନା କରିବି ମାନେ ଆସିଲାଣ କହିଲେ ହଁ ଆସିଲାଣି ପୁରା ପିଲାଙ୍କର ମୁଁ ସେତେବେଳେ ଜାଣିନଥିଲି
ଓ ଓ ଓ
ତାପରେ ସେଠି ଗୋଟେ ପିଲାଟେ ମୋର କରିଦେଲା ମୁଁ କହିଲି ନା ମୁଁ କରିବିନି ମୋର ହେଇଯିବ ସବୁ ଜାଙ୍କ କହିଲା କାହିଁକି? କାହିଁକି କହିବ ବୋଲି ସେ ଜବରଦସ୍ତି ନେଇ କରିଦେଲା ମୁଁ ଆଉ କଣ କହିବି?
ଓ ହଉ ତୋର ପଇସା ତ ଆସିଗଲା ହେଥୀରେ କଣ ଅଛି।
ହଁ ଆସିଲା।
ଏ ଆଉ ଟିକେ ଆଉ କଣ ଦେଖିଆ କହିଲୁ କଥାବାର୍ତ୍ତା ଟା ଟିକେ ତ ଆମ୍
ତେ ଶୁଣ ଯେତେ ଓଡ଼ି ଭଲ ସେ ଓଡ଼ିଆରେ କଥା ହବୁ ହେଲା ଯେତେ ସୁଧ ଓଡ଼ିଆ ଇଏ ମାନେ କହିବୁ ଆଉ ଯୋଉ ଗୋଟେ ଭଲ କଥା ଯେମ ତି ଗୋଟେ ଭଲ କ ମାନେ କଥାବାର୍ତ୍ତା ସେମିତି କାହା ବିଷୟରେ ହଉ କଉ ଯାଗା ବିଷୟରେ ହଉ ସେମିତି ନୁହଁ ମାନେ ଗୋଟେ ପ୍ରପର ଯେମତି ସାଙ୍ଗ ଶା ଥିଙ୍କ ସାଙ୍ଗରେ କଥା କୁହନ୍ତି ସେମତି।
ହଁ କଥା ହେଲେ ସେ ଭଲ ମାନେ ଆସୁ
ମେନ୍ କଥା ଇଂରାଜୀ ଶବ୍ଦ ତମେ ପସେଇ ଦଉଛ ନା ସେଟା ଟୋଟଲି ପଶିବା କଥା ନୁହଁ ସେଟାକୁ ଜଗିବା କଥା କୁହନି।
ହଁ ପୁଣି ସେଥିରେ କଟି ଯାଉଥିବ ଆଉ ନାଇଁ
ହଁ ପୁଣି କଣ ନେଟୱର୍କ ଅସୁବିଧା ବି ବେଳେ ବେଳେ କଟିଯାଏ।
ହୁଁ, ଏଇଥିପାଇଁ ରୋଷେଇ ମୋ ବୋଉ କରୁଛି ଆଉ।
ତୋ ଭାଇକି କରିଥିଲି ହେଲେ କାହିଁ ଉଠେଇଲାନି।
ଉଠେଇଲାନି?
ଉଠେଇଲାନି ମାନେ ସାଧାରଣ ଇଏ କରିଥିଲି ମୁଁ କୁଆଡ଼େ ପଳେଇଥିଲା କି କଣ କରିଥିଲା ଆଉ
ଘରେ ବା ନାହିଁ କଣ କୁଆଡ଼େ ଚାଲିଯାଇଛିନା କଣ?
ଘ କହିକିଯାଇନି?
ନା କୁଆଡେ଼ ପଦାରେ ବଇଛି।
ଘରେ ସେ ରହୁନି କି?
ହଁ ଘରେ ରହୁଛି ତାର କୁଆଡ଼େ ଯାଉଛିକି। ତ କଣ କରିବ? ଭାରି ମୁଣ୍ଡ ଖରାପ୍ ହେଇଯାଉଛି ଏମିତି କଥାବାର୍ତ୍ତା ସେ
ମୁଁ ଖାଲି ଏମିତି କହୁଥିଲି ମୋ ଭବିଷ୍ୟତ ମୁଁ କହୀଲି ତାକୁ ଭଲେକି ପାଠ ପଢ଼ାଅ। ଛାଡ଼ିଦେଲି ହେଲା କହିଲା ମୁଁ କହୁ ବହୁତ୍ ଜୋର୍ ଅନ୍ଧାର ହେଲା କହିଲା କାହିଁକି ଅନ୍ଧାର ହେଲା ତୁ କାଇଁ ଅନ୍ଧାର କରୁଛୁ। ତୁ ଇଏ କରୁନୁ ସିଏ କରୁନୁ ସେ ମତେ ଖାଲି ଭାସଣ ଦଉଥିଲା।
ହଁ।
ହ ଓଲଟା।
ଜ୍ଞାନ ଦବା ପାଇଁ ସେ ଜ୍ଞାନ ଦଉଚିଲୋ ଜ୍ଞାନ ଦିଅ ନବନି।
ଶୁଣ ମୁଁ ମୋତେ ଲାଗୁଛି ତା ବଡ଼ ଭଉଣୀ ନୁହେଁ ସିଏ ମୋ ବଡ ଭାଇ ଜାଣିଛୁନା।
ସେଇଟା ସିଏ ଯୋଉ ତା ମୁଁ ଯେତେବେଲେ କହିବି ତୋର ଜ୍ଞାନ ନା ମତେ ଦବା ଜ୍ଞାନ।
ନାଁକୁ ଦେଖି ଟାଇଟେଲକୁ ଦେଖି ମ୍ୟାମ ପଚାରିଲେ କି ତମେ ଦିଜଣ ଭାଇ ଭଉଣୀକି ମୁଁ କହିଲି ମ୍ୟାମ ଟୋଟାଲି ଅଲଗା।
କହନା ଖାସେ
କନ୍ୟା କିଏ ହବ ମୁଁ ଆସିକି ତା ଷ୍ଟେଜରେ ବସିକି କଥାଉଛି।
ମାନେ ନାହିଁ ମୋର ଡିଜାଇନର ଲେହେଙ୍ଗା।
ଆ ଯଉ କୋଉ ରୋଷେଇ କରୁଛ ତମର?
ଆଜିିବା ହଉଛି ଭାତ ସହିତ ମେରି ଆଳୁ ତରକାରୀ।
ଉୁଁ ଆମ୍ବୁଳ ପଡୁଛି ନା ଟମାଟର ପଡୁଛି ନା ଦିଟାଯାକ ପଡୁଛି।
ଦିଟା ଯାକ ଆମ୍ବୁଲ ପକା ଟମାଟର ଅଛି
ଆମର ବି ସେ ଦିଟାଙ୍ଗ ପଡେ। ଆଉ କିଛି ସେତିକି ନା ଆଉ କଣ? ଆସିବ ସାଙ୍ଗ ସାଙ୍ଗ ଆସିବ ଆଉ ଆଜି ଦି ଜଣ ଆସିବେ।
ତ ବଢିଆ ଆ ବାହାଘର ଭୋଜି ହଉଣୁ ଖାଇବୁ ପଢି ଉଠିକି ଆଉ ନା ଆଉ
ମାଆଲୋ ଆଇଁଷ ହବ ଭାବ ଯାହା ହଉ ଆଜି ଛୁଟିବାର ନା। ହେଲା ଆଜି ଏଠି ପ୍ରାୟ ମାନେ ମହିଳା ମାନେ ଆଇଁଷ ଖାଆନ୍ତିନି ଯାହା ହଉ। ପଣା ଦିଅନ୍ତି ଖାନ୍ତି ଖାଇନାହାନ୍ତି ଖାଉନାହାନ୍ତି ରବିଙ୍କ ବାର ନା ନାରାୟଣଙ୍କର।
ଆଉ ହଁ। ଆମର ଗୋଟେ ଜିନିଷ ଆମର ଏ ଯୋଉ ବାହାଘର ଭଲ ମନ୍ଦ ହେଲା ସମସ୍ତେ ଆଇଁଷ ଆମର କିନ୍ତୁ ଚପ୍ ବି ନା ଆମର ସେଠି ବନ୍ଦ ସମସ୍ତଙ୍କର ଖାଇଦେ ଆ କଣ ବାହାଘର ସାହାଘର ଖାଇକି ସେ ବନ୍ଦ ହବ ଖାଇବ। ପୁଣି ହୋଟେଲ ଜିନିଟା ବି ତୁ ଖାଇବୁ
ଆଚ୍ଛା ଆଚ୍ଛା।
ସିଏ ବି ବନ୍ଦ କରିିବେ। ଯା ନିଜେ ଘରେ କରିବି ଖାଇ ଆଉ
ସକାଳୁ କଣ ଖାଇଥିଲ
ସଖାଳେ ମୁଁ ମୁଁ ବିସ୍କୁଟ ଖାଇ ତାପରେ ମୁଁ ମୁ ପଖାଳ ଖାଇି ଦଶଟା ବେଳେ।
ଯାହା ହଉ ପଖାଳ ଖାଇସାରିଲୁନୁ ମୋତେ ଭୋକ କଲାଣି ହିସାବନାଁରେ।
ସିଏ ବାହାଘର କାମ ସେଇଆ।
ନା ବାହାଘର ଖାବ ଖାଇବା ପିଇବା ମାନେ ଇଏ ନୁହଁ ଯେତେବେଳେ ଭୋକ ହଉନଥିବ ସମସ୍ତ ସ୍ତେ ଡାକୁଚନ୍ତି ଆସ ଖାଇବ ହେଲା।
ହଁ।
ଏବେ ଭୋକ ହଉଚି। ଆଉଛ ଜ ଖଉ ସେ ଏ ପହଞ୍ଚ
ହଁ ଆମ
ଛା ମାତାଜୀ ଫୋନ କରିୁଥିଲେ ମାତାଜୀ କହଲେ କଣ କରୁଚୁ ଇଏ ସେ ହୁଁ
ସୋନାଲି କହିଲା ଭଳିଆ ପେଟରେ ଭୋକ ଥିବ ମୁଁହଁରେ ଲାଜ କଣ ଦରକାର ସିଧା ଯିମି ଖାଇମି।
ତା କଥା କହନା ସିଏ ମୋର ମନ ଟା ଭାଙ୍ଗିଦେଲା।
କଣ କହିଲା?
ସେ କହିଲା ନୁହ କାମରୁ ଜଣା ପଡୁଛି ନା। ନା ମୁଁ ଆଉ କାଇଁକି କରିବି ହେବନିଁ ତ ହେବନି ମୁଁ ଆଉ ତାକୁ କାହିଁ ଫୋନ କରିବି।
ହଁ କହନା ମା ଯିବି ବୋଲି କଣ କହିବି ସିଏ ଦେବି ଖାଇବନି ତା
ଶୁଣୁ ମୋର ତ ନିହାତି ଦରକାର ନା ତୁ କୋଉଠି ନଜର ପକଉଥାତ।
ହଁ ଯୋଉ ଯୋଉ ଟେକ ମହେନ୍ଦ୍ର ଗୋଟେ କରିଚି କରିଚି।
ସେଇଟା ବା ପଚିଶ ତାରିଖ ଅଛି କହୁଚି ବୁଲି।
ସବୁତକ ଯାଇନି। ସେଇଟା ଜାଇକି ଇଣ୍ଟର୍ୟୁବୁ ଦୋବୁନୁ?
ହଁ ଭାଉ ଦେଇ ଯିବି ବୋଲି ଭାବିଛି।
ଆଉ ସେ ଯୋଉ ମୁୁଥୁଟୁ ବାଲା ମୁୁଥୁ ମୁଥୁଟୁ ବାଲାକୁ ଟିକେ କଲ କରିଦେଲୁ ନୁ।
ମୁଥିଟୁ ବାଲା ଦିଇଥର କହିଲିଣି ସେ କଣ କିଛି କହୁନାହାନ୍ତି।
ଉଠୋଉ ନାହାନ୍ତି?
ସିଏ ମତେ କହିଲେ ପିଲା ଯେ
ହଁ।
ଆଟ୍ରାକ କରିପାରିଥିବେ ହେଲା।
କଣ କରିପାରୁଥିବେ?
ଆଟ୍ରାକ କରିପାରୁଥିବେ ସେ ଦିଦି କହିଲେ ସେଟା ଆଟ୍ରାକ୍ ନୁହଁ। ସେଟା କନଭିନ୍ସ କହିବା କଥା ଥିଲା। ମାନେ ବୁଝେଇବା କଥା ସିଏ ତା ସିଏ କହିଦେଲେ ମାନେ ଏଟା କହିଦେଲେ ଆଉ।
ହଁ।
ସିଏ ସିଏ ବୁଝିବେନି ରେ। ଯା କରିବାକୁ ପଡିବ ନିଜେ କରିବାକୁ ନିଜର ନା ଇଏ ସଇଲା।
ହୁଁ। ହଉ ଆଉ ଦେଖ୍ ବ୍ୟସ୍ତ ହୋନା ଯୋଉଟା ଭଗବାନଙ୍କୁ
ପଚିଶ ତାରିଖ ପଚିଶ ତାରିଖ ହଁ।
ନା ମ।
ବିଡ଼ି
ଆଙ୍କର ତ ପୁଣି ସେଠି ଦେବି ପୁଣି ରହିବି ନା। ପୁଣି ମଝିରେ ଛୁଟି ନେବି ପଳେଇ ଆସିବି।
ଆରେ ତମେ ତୁ ବି ସେଇଆ ଭାବୁଛୁ ସିଏ ବି ସେୟା ଭାବୁଚି ଆରେ ସେମିତି କଣ ଆଗେ ଦିଅ ତା ପରେ ଜାଣିବ ତମର ମାନେ ଜାଣିଯିବ ନା ନାଇଁ ତମର ତ ତମର କଣ? ଜ୍ଞାନ ବି ତ ଵ ବଢିବ। ମୁଁ ଓଡିଆ ଓଡିଆ ଶବ୍ଦ ହିଁ ପାଉନି କଣ କହିବି ଇଂରାଜୀ ଶବ୍ଦ ଖାଲି ପାଟିରେ ପଶି ଯାଉଛି।
ସେ ହଉ ତମେ ଏଇଟା ଦିଅ ଖାଲି କଷ୍ଟମର କେୟାର ସହିତ ଗପିଵ।
ମତେ ଭଲସେ ଶୁଭୁନି ତୁ ବାହାରେ ନାହୁ କିି ବାହାରକୁ ଟିକିଏଆ।
ସୁଭିଲା ମୋ କଥା।
ହଁ ଶୁଭିଲା ଦି ଜଣ ଯାକ ତ ଭାଇ ଭଉଣୀ ଖାଲି ଘର ଭିତରେ ପସିଯାଉଛ।
ତା କଥା ମନେନାହି। କୋଉ ଟା ଯୋଉ ଭଲ ଲାଗେ ଖାଲି ଲୋକଙ୍କ କଥା ଶୁଣିବା ପାଇଁ ସେ
କଣ ମୁଁ କାଲିଠୁ ଶୁଣୁ ଶୁଣୁ ଶୁଣୁ ଶୁଣୁ। ମୁଁ କାଲିଠୁ କାନରୁ ଫୋନ ଜମା ଛାଡ଼ୁନି ଆସିଲା ପରଠୁ ହେଲା। ଯେ ବା ଦେଖୁୁଥିବ କଣ ନା କଣ ମୁଁ କଣ ଭାବି କଣ କରିମି ଆଉ ନା କହିପାରୁଛି ନା ବୁଝିପାରୁଚି ନା କଣ
ଏଇତ କଥା କାହାକୁ ଏତେ ଏକ୍ସ୍ରମେଶନ ଦବା ଦରକାର ନାହିଁ, ତୋ ନି ଜ ମା ଜାଣିଛି ତ ସେତିକି ଯଥେଷ୍ଟ ଆଉ
ଓ ଓ ମା ପା ମତେ ପଚାରୁଚି ତୋର ସଇଲାଣି ତୋର ସଇଲାଣି ତୁ କରନୁ। ମୁଁ କହିଲି ମା ମୁଁ କରିଦେଲେ କଣ ହେବ ଆର ପଟ ପିଲା ଫାଙ୍କାଥିବା ଦରକାର ନା ନାଇଁ। କଣ କହିବି ଆଉ, ଆଉ ଝିଅ ବି କୋହୁଚି ତୋର ସଇଲାଣି ପୁଅ ବି କହୁଚି ତୋର ସଇଲାଣି ତୁ କରନୁ କହିଲି ଆରେ କଣ କରିବି ଆ ଯାହା ତ କଥା ହେବି ସେ ପୁଣି ଫାଙ୍କା ଥିବା
ହୁଁ ହୁଁ ନିହାତି ଯଦି କଉଠୁ ଗୋଟେ ଆ ଫ୍ରୀ ରେ ଗୋଟେ ଜିନିଷ ମିଳୁଛି ଯଦି ଛାଡ଼ିବୁ କାହିଁକି।